ହୁଁ ହାଲୋ।
ହାଲୋ। ହାଲୋ କଣ କରୁଚ?
ଏଇ ଖାଇକି ଏଠି ବସିଚି ଆଉ।
ଓହୋ କଣ ଖାଇଥିଲ ଆଜି?
ଆଜି ମୁଁ ଖାଇଥିଲି ପଖାଳ ଭାତ, ଭଜା, ଶାଗ ଆଉ ହେଲା ତରକାରୀ, ବଡିଚୂରା।
ଓହୋ ହଁ ଆଜି ଖରା ଦିନରେ ତ ପଖାଳ ଟା ସବୁଠୁ ଭଲ ଖାଇବା ଆଉ।
ହଁ।
ତମେ ରୋଷେଇ କରିଥିଲ ନା କିଏ କରିଥିଲା?
ହଁ ମୁଁ ରୋଷେଇ କରିଥିଲି। ଆଉ ତମେ କଣ କରୁଚ କି?
ମୁଁ ବସିଚି ଆଉ।
ଓହୋ।
ତମେ କୋଉ ଆଇଟମ୍ ଟା ଭଲ
ମୁଁ ମତେ ସବୁ ଆସିବ।
ହଁ କଣ କହିଲ?
ମୁଁ କହିଲି ମତେ ସବୁ ଆସିଥିବ ଚିକେନ୍ ମଟନ୍ ମା ଛ ଛତୁ ପନିର ସବୁ ଆସିବ।
ପନିର୍ ଟା କେମିତି କର କହିଲ ଟିକେ।
ପନିର୍ ଟା ଯଦି ତମେ ପନିର୍ କରିବ ଯଦି ଚିଲ୍ଲି କରିବ ତ ଚିଲ୍ଲି ତମେ କଣ ପନିର କଲେ କେମତି ତରକାରୀ କରନ୍ତି କାଜୁ କୁଁ ଦେଇକି
ହୁଁ।
କାଜୁ ଫାଜୁ ପକେଇକି ଯୋଉ କରନ୍ତି ସେଟା ହୋ ଚି ସେଟା କଲେ କେମତି ତା ପାଇଁ ଆଗେ ଦରକାର କଣ କହିଲ କ୍ୟାପ୍ସିକମ କାଜୁ ଆଉ ହେଲା ଏଇ ଯୋଉ
ହ
ପନିର ଏରା ସବୁ ଆଣିବ ଫାଷ୍ଟ ଜାଇକି ଦୋକାନରୁ ଆଣିକି ରଖିଥିବ।
ଆଉ
ଚାରୁ ମଗଜ ବା କଣ ପଡେ ନା କଣ?
ହଁ ହଁ ହଁ ଚାରୁମଗଜ ବି ପଡେ ଚାରୁମଗଜ ଆଉ ହେଲା ଏ ଯୋଉ କଣ କହିଲ କାଜୁକୁ ପେଷ୍ଟ ମାନେ କଣ ଗ୍ରା ଯଉ ଇଏ କରିକି ମସଲା ଟା ଉଁ ବନାଯାଏ।
ଆଉ ଗୋଟେ ହେଲା ପିଆଜ ରସୁଣ ଅଦା ବି ମସଲା ବନାଯାଏ। ଆଉ ପନିର ମସଲା ବି ଆସୁଛି ମାନେ ପନିର ତରକାରୀ ପାଇଁ ମସଲା କରି ପାଉଡର ବି ପକେଇ ପାରିବ ନହେଲେ ଅଲଗା ମସଲା ବି ଆସୁଛି। ସେଟା କରିପାରିବ ତାପରେ କଣ କହିଲ ପନିର ଟାକୁ ଫାଷ୍ଟ ଟେ କାଟିଦବ ପନିର ଯୋଉ ଆଣିଥିବ କିଣିକି। ଘରେ ଯଦି ପନିର ବନେଇବ ଯଦି କ୍ଷୀରକୁୁ ପନିର କ୍ଷୀର ତ ଏବେ ଥିବ ଘରେ। କ୍ଷୀରକୁ ଲେମ୍ବୁ ଚିପୁଡି ଦେଲେ ସେ ପନିର ମାନେ କଣ କହିଲ ଛେନା ହେଇଯିବ ହେଲା। ଆଉ ଛେନା ଟାକୁ ପୁରା ଚିପୁଡିକି ପୁରା ଫ୍ ଛେନା କୁ ପୁରା ଚିପୁଡିକି ଗୋ ଟ ଯୋଉ କଣ କହିଲ ଅ କପଡା ସାହାଯ୍ୟରେ ତାକୁ ପୁରା ବା ଚିପୁଡି ଦେଇକି ତାକୁ ଗୋଟେ ଏ ଯେମିତି ସେ ପୁରା ରହିବ ଇଏ ହେଇକି ତାକୁ ଗୋଟେ ନଦା ଲଦା ଦେଇଦେବ ଯେ ସେ। ପୁରା ସେଟ୍ ହେଇ ରହିବ ତାକୁ ତାପରେ ଫ୍ରିଜରେ ରଖିଦବ ହେଲା। ହଁ ସେ ଗୋଲ ଟାଇପ ଇିବ ମୁଣ୍ଡା ଟାଇପର ର ହେଇ ଯିବ ଗୋଟେ ଫିଜ୍ରରେ ରଖିଦବା। ଫ୍ରିଜ୍ ରେ ରଖିଦେଲା ପରେ କିଛି ସମୟପରେ ସେ ପୁରା ଟାଣେ ହେଇଯିବ ଟାଣ ହେଇକି ତାକୁ ଆଣି କାଟିକି ଫିସ୍ ପିସ୍ କରି କାଟିକି ତାକୁ ଛାଣିଦବ ହେଲା।
ହୁଁ।
ଛାଣିଦବ ନା ଭାଜିଦବ ପନିର ଟାକୁ ଆଉ ଭାଜି ଦେଇକି ତାକୁ ଖୋଲିଦବ। ତାପରେ ସେଇଠି ଚାରୁମଗଜ ଆଉ ହେଲା କୁ କାଜୁକୁ ପେଷ୍ଟ କରି ରଖିଥିବ। ଆଉ କଣ କହିଲ ଏ ଯୋଉ ଏଇ ଆମର ପଡିଲା ଉଁ ଅଦା ପିଆଜ ରସୁଣ।
ହୁଁ।
ଆକୁ ପେଷ୍ଟ କରିଦେଇଥିବ। ତ ପନିର ସେ ପିଆଜ ପଖୁ ପିଆଜ ଫାଷ୍ଟେ କା ଟିକି ପିଆଜ ଆଉ କ୍ୟାପ୍ସିକମ୍ କାଟିକି ପକେଇବ ପକେଇ ସାରିଲା ପରେ କଣ କରିବ ନା ଯୋଉ ଇଏ ମସଲା ଟା ଦବ ମସଲା କଶି ସାରିବ ଆକୁ ଦବ ପକେଇବ କଣ କହିଲ ଏଇ ଯୋଉ ଆମର ପେଷ୍ଟ ଚାରୁମଗଜ ପେଷ୍ଟ ଗୋଟେ ପକେଇଦବ ଉଁ ଟିକେ ସମୟ ହେଇସାରିଲା ପରେ ଏଇ ପନିରକୁ ପକେଇ ଦେଇେଇକି ପାଣି ଦେଇଦବ ବିଲାତି ଯଦି ପକେଇବ ପକେଇବ ବିଲାତି ପକେଇଲେ ଚଳିବ ନ ପକେଇଲେ ନାହିଁ। ଆଉ ହେଇଗଲା ସେ ତ ତରକାରୀ ଆଉ ପନିର୍ ତରକାରୀ।
ନା ଯଦି କିଛି ବି ନଥାଏ ଅମୁଲ ବି ପକେଇକି କରନ୍ତି। ଅମୁଲକୁ ଟିକେ ନଖ ଉସୁମ୍ ପାଣିରେ ପକେଇକି
ହଁ।
କରିକି ମସଲା ତରକାରୀ କରନ୍ତି। ଯଦି କିଛି ନଥିବ ବି ଅମୁଲ କୁ ଆଉ ପନିର ଟା ଯୋଉ କହିଲ କି ଛାଣିଲେ ତ ହାର୍ଡ ହେଇଯିବ।
ହଁ ଏତେ ତ ଛାଣିବୁନି ଆଉ ଟିକେ
ହଁ ମୁଁ କହିଲି ର ରଜକୁ ଯୋଉ ସାଧାବାର ପଡୁଚି ପନିର୍ ନହେଲେ ତମେ ଯେମିତି କହିଚ ସେମିତି କରିବା ଆଉ।
ହଁ ସେମିତି କଲେ ହବ। ତମେ କେମିତି ଜାଣିଚ କି ପନିର କହିଲ ଟିକେ, ମୁଁ ତ ଏମିତି ଜାଣିଚି। ଆଉ ଅଲଗା ରେସିପି କଣ ଜାଣିଚ କି?
ମୁଁ ଚିଲି ପନିର୍। କ୍ୟାପସିକମ୍ ପିଆଜରେ ଆଡ଼ ହବ। ମସଲା ଟା ସେଟା ପନିର୍ କି ଭାଜିଦେବ ପିଆଜକୁ କ୍ୟାପ୍ସିକମ କୁ କ୍ୟାପସିକମ କୁ ଟିକେ ଭାଜିବ ତେଲରେ। ବେଶୀ ନୁହେଁ ସବୁ ଟି ଟିକେ ଟିକେ ତାପରେ ପିଆଜ କୁ କାଟିଦବ। ହେଟା ବହୁତ ସହଜ। ଆଉ ମସଲା ମସଲା ତ କିଛି ପଡିବନି। ଲୁଣ, ହଳଦୀ ହଲଦୀ ବି । ପିଆଜ, କ୍ୟାପସିକମ୍ ପନିର କି ଭା କି ଏସବୁ ସସ୍ ଫସ୍ ପ